ହ୍ୟାଲୋ, ହ୍ୟାଲୋ ଦିଦି ଶୁଭ ସନ୍ଧ୍ୟା ଗୁ
ହୁଁ ନମସ୍କାର ମାନେ ମୋ ଭଏସ୍ ଟା ଶୁଭା ଯାଉଛି ନା?
ହଁ ଶୁଭା ଯାଉଛି ମୋ କଥା ଶୁଣି ପାରୁଛନ୍ତି ଆପଣ? ହଁ ହ୍ୟାଲୋ ମୋ କଥା ଶୁଣି ପାରୁଛନ୍ତି ଆପଣ?
ହଁ ଶୁଣା ଯାଉଛି।
ଆ କେମିତି ଅଛନ୍ତି? କେମିତି ଅଛନ୍ତି କେମତି? ହଁ ମୁଁ ବି ଭଲ ଅଛି। ହଁ, ଆଉ କଣ କରୁଛନ୍ତି କଣ?
ବସିଛି ଏଇନା, ଆଉ ଆପଣ କଣ କରୁଛନ୍ତି?
ବାଃ ମୁଁ ଅଛି ଏମତି ବାହାରେ ଠିଆ ହେଇଛି।
ହଁ ହଁ କଣ ଖାଇଛି
ହୁଁ। ମୁଁ ଆଜି ଖାଇଛି ଭାତ, ତରକାରୀ, ଖଟା ଆଉ ଖିରି ଖାଇଛି ଡାଲି ଖାଇଛି। ଆପଣ କଣ ଖାଇଛନ୍ତି?
ମୁଁ ଡାଲି ଆଉ ଜହ୍ନି, ଜହ୍ନି ଭଜା ଆଉ ଭାତ।
ଆଛା ବଢିଆ ଖାଦ୍ୟ ଖାଇଛନ୍ତି ତାହେଲେ ଆଉ। ହୁଁ ହୁଁ, ଆଉ କେମିତି ପାଗ କେମିତି ଅଛି ଆପଣଙ୍କ ପଟେ?
ଏ ପଟେ ମାନେ ସକାଳଠୁ ମାନେ ବର୍ଷା ହେଇକି, ପୁରା ମେଘୁଆ ହେଇକି, ପୁରା ଅଛି ଆମ ପଟେ।
ଓହୋ ହଁ ହଁ ଆଜି ତ ପାଗ ବଢିଆ ହେଇଛି ତାହେଲେ, ଖାଲି ବାହାରେ ଟିକେ ବୁଲିଗଲେ ବଢିଆ ଲାଗିବ, ମଜା ଆସିବ, ସାଙ୍ଗମାନେ ସବୁ ମିଶିକି।
ସାଙ୍ଗ ମାନେ ତ କେହି ନାହାଁନ୍ତି, ଦି ଜଣ ଏକା ଅଛୁ ଆଉ।
ଉଁ, ହୁଁ, ହୁଁ ଆଛା କିଛି କଥା ନାହିଁ ଆ କେବେ ଆସିବେ ସେଦିନ ଭୁଲିଯିବନି ନାଁ, ଏପଟେ ବି ପାଗ ସେମିତି ବର୍ଷା ବର୍ଷା ବର୍ଷା କରୁଛି, ପାଗ ଭଲ ଅଛି ଆଉ। ଆଚ୍ଛା ଆପଣଙ୍କୁ ମାନେ ଆମ ଦେଶ କେମିତି ଲାଗେ? ଆମ ଦେଶ ଭାରତ କେମିତି ଲାଗେ ଆପଣଙ୍କୁ? ମାନେ ଆପଣ ଯୋଉ ଦେଶରେ ଜନ୍ମ ହେଇଛନ୍ତି, ସେଇ ବିଷୟରେ କିଛି କହିବେ?
ଆମ ଦେଶ ଭଲ ଲାଗେ, ମାନେ ଜନ୍ମ ହେଇଛ ସେ ଦେଶରେ ଆଉ ସେ ଦେଶ ଭଲ ଲାଗିବନି କି।
ଆପଣ ଠିକ୍ କହୁଛନ୍ତି। ମାନେ ଯୋଉ ଦେଶରେ ମାନେ ଆମର ଜନ୍ମ ଯାହାର କି ମାନେ ପାଣି ପବନ ମୋର ଶରୀର ଗଢା ମାନେ ମୁଁ ମୋ କଥା କହୁଛି, ସେ ହିଁ ମୋର ମାନେ ପ୍ରିୟ ଜନଭୂ ଜନ୍ମଭୂମି ଭାରତ ତ ଏହାକୁ ମାନେ ହିନ୍ଦୁ ସ୍ଥାନ ବୋଲି କୁହାଯାଏ ନା ଆମ ଭାରତକୁ?
ହଁ।
ତା ସହିତ ଆମ କାର୍ଯ୍ୟବର୍ତ ଭାବରେ ମଧ୍ୟ ଉଲ୍ଲେଖ କରାଯାଇଥାଏ ଆମ ଦେଶକୁ।
ହଁ।
ବିଶ୍ଵର ସପ୍ତମ ବୃହତମ ଦେଶ ଆମର ନା, ଏକ ବିଶାଳ ଦେଶ ତ ଯୋଗୁ ଏହାକୁ ଆମର କଣ ତାକୁ କହିବେ ଉପମହାଦେଶ ଭାବରେ ନାମିତ କରାଯାଉଛି, ତ ଆମ ଆମ ଦେଶକୁ ତ, ଭାରତ ଦେଶକୁ।
ହଁ।
ହଁ, ନା।
ହଁ।
ହୁଁ। ତ ମତେ ବି ଆମ ଦେଶ ବହୁତ ଭଲ ଲାଗେ, ମୁଁ ତ ଅନ୍ୟ ଦେଶକୁ ତ ଯାଇ ଯାଇନି କିନ୍ତୁ ଭିଡିଓ ମା ମାଧ୍ୟମରେ ଆଉ ଏମିତି ଶୁଣିଛି ବହି ମାଧ୍ୟମରେ ପଢିଛି, କିନ୍ତୁ ଆମ ଦେଶ ଯେହେତୁ ଆମେ ଜନ୍ମ ହେଇଛୁ ଏଇଠି ମାନେ ଏଇଠି ହିଁ ଆମେ ବଡ ହେଇଛୁ ପାଣି, ପବନ ଯେ ଯେତିକି ବି ସବୁ ଏଇଠି ଆମର ଅଛି, ସେ ସବୁକୁ ନେଇକି ବି ତ ମତେ ବହୁତ୍ ଭଲ ଲାଗେ।
ହଁ, ସେଇଟା ମତେ ବି ଭଲ ଲାଗେ।
ହୁଁ। ଆଉ, ଆଉ କୁହନ୍ତୁ ଆଉ କଣ କହିବେ ଆପଣ?
ଆପଣ କୁହନ୍ତୁ।
ହୁଁ ହୁଁ।
ହ
ଆମର ଆକ୍ଚୁଲି, ସରି ମୁଁ କେନ୍ଦ୍ର ଶାସିତ ଅଞ୍ଚଳ ଏମିତି ଓ ମାନେ କଟି? ମୁଁ କହିଲି କେ କେନ୍ଦ୍ର ଶାସିତ ଅଞ୍ଚଳ ଆଉ ତ ଗୋଟିଏ ଜାତୀୟ ରାଜନୀତିକୁ ନେଇକି, ଯୋଉ ଆମ ଦେଶ ଗଠିତ ହିଁ ମାନେ ହିନ୍ଦୀ ମୋ ଦେଶରେ ଯୋଉ ରାଷ୍ଟ୍ରୀୟ ଭାଷା ଯୋଉ ଆମର କରିଥିଲେ
ହଁ।
ବିଶ୍ୱ କବି ରବୀନ୍ଦ୍ରନାଥ ବିଶ୍ଵ କବି ରବୀନ୍ଦ୍ରନାଥ ଟାଗୋର ଯୋଉ ନାଇଁକି ରଚିତ ଯୋଉ କରିଥିଲେ ଆମର
ହଁ।
ହ୍ୟାଲୋ।
ହଁ ଶୁଭା ଯାଉନି?
ଜନ ହଁ ଜନ ଗଣ ମନ ଯୋଉ ନାଇଁ କି ଜନ ଗଣ ମନ ଯୋଉ ଆମର ଦେଶର ଜାତୀୟ ସଙ୍ଗୀତ ଯୋଉ ବି ଯୋଉ କରିଥିଲେ। ଜାଣିଛନ୍ତି ଆପଣ ଜନ ଗଣ ମନ ଯୋଉ ଇଏ କରିଥିଲେ ଯେ ରବୀନ୍ଦ୍ରନାଥ ଟାଗୋ କରି ଥିଲେ ନା ରଚିତ କରିଥିଲେ ନା ଆମ ଜନ ଗଣ ମନ ନାଁ?
ହଁ ହଁ।
ହ୍ୟାଲୋ ହଁ ଯୋଉ କବି ଚନ୍ଦ୍ରଙ୍କ ହଁ ବନ୍ଦେ ମାତାରାମ ମଧ୍ୟ ଅନୁରୂପ ମାନ୍ୟତା ଲାଭ କରିଚି ନାଁ।
ହୁଁ।
ହୁଁ ସେଥିପାଇଁ ମାନେ ଆମ ଦେଶରେ ଯେତିକି ବି ହଉଚି ନା ମତେ ତ ଏବେ ଏ ଟିକେ ଆଗ ମାନେ ଏବେ ଅପେକ୍ଷା ଆଗରୁ ଟିକେ ବହୁତ ଭଲ ଥିଲା ଆଗରୁ ପୁରା ନ୍ୟେଚୁରାଲ ଥିଲା ଏବେ ତ ବହୁତ୍ ସାରା ମାନେ ନୂଆ ନୂଆ ଜିନିଷ ଗୁଡ଼ା ସବୁ ହେଇ ହେଲାଣି। ହଁ କି ନାଇଁ ତା ସହିତ ଆମ ଭାରତ ଭାତର ଲୋକମାନେ ବି କେତେ ଆଗକୁ ଗଲେଣି ଏବେ।
ହଁ ମାନେ ଆଗରୁ ଯାହା ଥିଲା ଏବେ ତ ସେଇୟା ନାହିଁ ନାଁ। ବହୁତ ବଦଳି ଯାଇଛି। ହଁ।
ଓ-ଓ।